ହଁ। ହ
ମୁଁ କହିଲି ଖାଇ ସାରିଲୁଣିୁ ବୋଧେ ଏବେ କଲ୍ କଲୁ?
ହଁ ଖାଇସାରିଲଣି।
ଉଁ ହୁଁ।
ଏଇ ଖାଇକିଆସିଲି ଆଉ।
ହୁଁ କଣ ଖାଇଲୁ?
ପଖାଳ ଭାତ ଆଉ ବିଲାତି ବାଇଗଣ ଉଁ ଦଳା ଖଟା ଆଉ।
ଓହୋ ଏବେ ସବୁ ଖରା ହୋଉଛି
ହୁଁ ଖାଲି ପଖାଳ ଖାଇବାକୁ ଇଚ୍ଛା। ଭାବୁଛି କାଲି ତ ରବିବାର ଅଛି କୁ ଗୋଟେ ହୋଟେଲ କୁ ଯିବି ଆଉ ଟିକେ ଦହି ପଖାଳ ଖାଇବା ପାଇଁ
ହୁଁ ହୋଟେଲରେ ଭଲ ଖାଇବା ମିଳେ।
ହୁଁ ଆମର ଏଇଠି ପାଖରେ ଗୋଟେ ହୋଟେଲ ଅଛି ସେଠି ମିଳେ। ବେଶୀ ଖରା ଦିନେ ବଢିଆ
ଭଲ କଥା।
ଆଉ
ଖାଇବା ପାଇଁ।
ନା ଡେଲି ଯାଉନା ଏତି କେବେ କେବେ ଇଚ୍ଛା ହେଲେ ଆଉ।
ଓହୋ।
ଆଉ ତମେ କଣ ଖାଇଲ?
ମୁଁ ଏଇ ଜଳଖିଆ ଖାଇଚି ତାପରେ ଗାଧେଇକି ଖାଇବି ଆଉ। ଜଳଖିଆରେ ଖାଇଥିଲି ଉ ଇଟିଲି ଗୁଗୁନି।
ହଁ ହୁଁ ବଢିଆ ଆଉ। ଜଳିଖିଆରେ କଣ କଣ ସବୁ ଖାଅ?
ପ୍ରାୟ ଟାଇମ ତ ଘରେ ତିଆରି କରିଦିଅନ୍ତି ଉପମା ଚୁଡା। ସନ୍ତୁଳା ନ ହେଲେ ରୁଟି ଭଜା। ଏମିତି କରିଦିଅନ୍ତି ଆଉ ବେଳେ ବେଳେ ଏମିତି ସବୁ କରନ୍ତି। ଦୋକାନରୁ କିଣି ଆଣନ୍ତି ଇଟଲିି ଗୁଗୁନୀ ଚପ୍। ଆଉ ବରା ଆଉ ସବୁ ଯେମିତି ଥାଏ ଗୁଲଗୁଲା ଏ ସବୁ କିଣି ଆଣନ୍ତି ଆଉ।
ତମ ସେପଟ ସାଇଟରେ ତ ଜଳଖିଆ ଦୋକାନ ହ ବହୁତ ଅଛି।
ହଁ।
ଆମର ବି କେବେ କେବେ ଆସେ ତମ ସାଇଡରୁ।
ଓ ହୋ। ଭଲ ଆମର ବି ଏପଟେ ସବୁ ବୁବେଳେ ଆମ ଗାଁରେ ତ ଦୁଇଟା ଜଳଖିଆ ଦୋକାନ ଅଛି। ଆଉ ସବୁ ଯାଇକି ହାଟରେ ମିଳିବ।
ହଁ।
ଆଉ ତୋତେ ସବୁ କଣ କରିବାକୁ ଭଲ ଲାଗେ?
ମତେ ଖାଲି ଟାଇମରେ ବହି ପଢିବାକୁ ଭଲ ଲାଗେ ଚିତ୍ର ଆଙ୍କିବାକୁ
ଓ ହୋ।
ଆଉ
ତତେ ଯେମିତି ବହି ପଢିବାକୁ ଭଲ ଲାଗେ ସେମିତି ଅଲଗା ଲୋକଙ୍କୁ ବି ଅଲଗା କିଛି ସବୁ କରିବାକୁ ଭଲ ଲାଗେ।
ଆଉ ତତେ ଯେମିତି ବହି ପଢିବାକୁ ଭଲ ଲାଗେ ମତେ ଯେମତି ଗୀତ ଶୁଣିବାକୁ ଭଲ ଲାଗେ। ଯେମିତି ବଗିଚାରେ ଗଛ ଲତାଙ୍କ କାମ କରିବା ପାଇଁ ଭଲ ଲାଗେ।
ହଉ। ତମେ ତମେ ସବୁ କହିଲେ କଣ ବୁଝୁଚ?
ହୁଁ। ଯେ ଯୋଉ କାମ ଆକୁ ଅ ନିଜେ ମାନେ ନିଜର ଖୁସି ପାଇଁ କ ରିବାକୁ ଭଲ ଲାଗେ, ଯାହା ଆମକୁ କଲେ ଖୁସି ମିଳେ, ତାହାକୁ ହିଁ ବୋଧେ ସ ସୋକ ବୋଲି କୁହାଯାଏ।
ହଁ ହଁ। ଠିକ କହିଲ ପ୍ରତ୍ୟେକ ଲୋକଙ୍କର ସବୁ ଅଲଗା ଅଲଗା ସଉକ ଥାଏ। ଯେମିତି ମୋର ବହି ପଢିବା। ତମର?
ମତେ ବି ସେମିତି ଗୀତ ଶୁଣିବାକୁ ଭଲ ଲାଗେ, ବଗିଚାରେ କାମ କରିବାକୁ ଭଲ ଲାଗେ ଚିତ୍ର ଆଙ୍କି ବାକୁ ନାଚିବାକୁ ଏମିତି ସବୁ ଭଲ ଲାଗେ।
ଆ ଭଲ ଆଉ। ଆଉ କେବେଟାରୁ ଚିତ୍ର ଆଙ୍କୁଚ?
ମୁଁ ଯେତେବେଳେ ଛୋଟ ଥିଲି, ସେତେବେଳେ ଚିତ୍ର ଆଙ୍କିବାକୁ ବହୁତ ଭଲ ପାଉଥିଲି। ଉଁ ସ୍କୁଲରେ ଯେତେବେଳେ ଚିତ୍ରାଙ୍କନ ପ୍ରତିଯୋଗିତା ହୁଏ, ସେଥିରେ ମଧ୍ୟ ମୁଁ ଭାଗ ନେଇଥାଏ।
ଓ ହୋ କେଉଁ ପ୍ରକାର ଚିତ୍ର ଆଙ୍କିବାକୁ ଭଲ ଲାଗେ?
ମତେ ବେଶୀ ଯୋଉ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
ପ୍ରାକୃତିକ ଦୃଶ୍ୟ ଯୋଉ ପାହାଡ଼ ଥାଏ ନଈ ଫୁଲ ପଶୁ ପକ୍ଷୀ ଯୋଉ ଗାଁ ର ଯୋଉ ସବୁ ଦୃଶ୍ୟ ଥାଏ ପାହାଡ ସୂର୍ଯ୍ୟ ଥିବେ ଗଛ ପତର ଥିବ ଏମିତି ସବୁ ଆଙ୍କିଆକୁ ଭଲ ଲାଗେ।
ସପରେ ବହୁତ ସୁନ୍ଦର ଆଉ ମୁୋ ଗୀତ ଶୁଣିଲେ ମନେ ବହୁତ ଶାନ୍ତ ହୋଇଯାଏ।
ଓହୋ ଆଉ ତମେ କୋଉ ଭଳିଆ ଗୀତ ଶୁଣିବାକୁ ବହୁତ ଭଲ ପା
ଓଡ଼ିଆ ଆଧୁନିକ ଗୀତ। ଅ ପୁରୁଣା ଗୀତ ପ୍ରେରଣାଦାୟକ ଗୀତ ଏଇଗୁଡା ସବୁ ଭଲ ଲାଗେ ଆଉ।
ଓହୋ ମୁଁ ମଧ୍ୟ ଗୀତ ଶୁଣିବାକୁ ପସନ୍ଦ କରେ କାମ କରୁଥିବା ବେଳେ ଯେତେବେଳେ ଗୀତ ଟା ଲଗେଇ ଦିଏ କାମ ଟା କେତେବେଳେ ସରିଯାଏ ଜଣା ପଡେ ନାହିଁ ଆଉ ମନ ଟା ବି ଭଲ ରହେ ଗୀତ ଶୁଣିଲେ।
ଓୁ ହୁଁ। ଗୀତ ଶୁଣିବା ବ ଏକ ଭଲ ସଉକ୍
ହୁଁ।
ଏହା ମନକୁ ଶାନ୍ତ କରେ ଆଉ।
ତମକୁ ବା ବହି ପଢିବାକୁ ଭଲ ଲାଗେ। କୋଉ କୋଉ ବହି ପଢିବାକୁ ତମକୁ ଭଲ ଲାଗେ?
ହଁ କାହାଣୀ ପୁସ୍ତକ ଜୀବନୀ ପ୍ରେରଣା ଦାୟକ ପୁସ୍ତକ ଏଇଗୁଡା। ସ ପଡେଇୁ ଭଲ ଲାଗେ।
ମୁଁ ମଧ୍ୟ ସପ୍ତାହକୁ ଅତି କମ ରେ ଗୋଟିଏ ବୋଧେ ଗୋଟିଏ ଦିନ ଟା ବହି ଏମିତି ପଢ଼େ
ହଁ ହଁ ଆଜିକାଲି ଅନେକ୍ ମୋବାଇଲରେ ବ୍ୟସ୍ତ ରହୁଛନ୍ତି ସେଥିପାଇଁ ସବ ପାଇଁ ସମୟ ଦଉନାହାନ୍ତି।
କିନ୍ତୁ ମୋବାଇଲରେ ସମୟ ନଷ୍ଟ କରିବା ଅପେକ୍ଷା ନିଜ ନିଜର। ସଉୁ ଯେମିତି ଗୀତ ବୋଲିବା ନାଚିବା ଏଇ ସବୁ ରେ ଧ୍ୟାନ ଦେଲେ ଭଲ ହୁଅନ୍ତା।
ନାଚ ମଧ୍ୟ ଏକ ଭଲ ସଉକ ଏହା ଶରୀରକୁ ସୁସ୍ଥ ରଖେ ଆଉ ଆତ୍ମବିଶ୍ଵାସ ବଢାଏ।
କଥା ଗୀତ ଆଉ ନାଚ ହଉଛି ଆମ ସଂସ୍କୃତିର ଏକ ଅଂଶ। ହଁ ତୁ କେବେ ମଞ୍ଚରେ ଗୀତ ଗାଇଛୁ କି?
ହଁ ସ୍କୁଲ ର ବାର୍ଷିକ ଉତ୍ସବ ରେ ଗୀତ ଗାଇଥିଲି ଆରମ୍ଭରେ ଟିକେ ଭୟ ଲାଗୁଥିଲା କିନ୍ତୁ ପରେ ପରେ ସମସ୍ତେ ପ୍ରଶଂସା କଲେ।
ବା ଏହା ତ ବହୁତ ଭଲ କଥା।
ଆଉ ତୁ କେବେ ଚିତ୍ରଅଙ୍କନ ପ୍ରତିଯୋଗିତାରେ ପୁରସ୍କାର ପାଇଛୁ କି?
ଦୁଇଥର ଖଣ୍ଡେ ପାଇଛି। ଆଉ ଯୋଉ ଦିନ ତ ପୁରସ୍କାର ପାଇଥିବି ସେଇଦିନ ମୋ ମନ ବହୁତ ଖୁସି ଆଉ।
ଅ ସବୁ କାମ ପ୍ରତିଭାକୁ ବିତଶୀତ କରେ ଆଉ।
ହଁ। ଏବଂ ଚାପ କମେଇବାରେ ମଧ୍ୟ ସାହାଯ୍ୟ କରେ ନିଜକୁ ଯୋଉଟା ଭଲ ଲାଗୁଛି ଯଦି ଆମେ ସେଇ ଜିନିଷ ଟା କରନ୍ତି। ତାହେଲେ ମୁଣ୍ଡରୁ କେତେ ଜୋବୁ ବୋଝ ହାଲକା ହେଇଯାଏ।
ଓ ହୋ । ସମସ୍ତ ଛାତ୍ରଛାତ୍ରୀଙ୍କର ଗୋଟିଏ ଭଲ ସୋଉକ ରହିବା ଉଚିତ।
ହଁ ମୁଁ ମଧ୍ୟ ସେଇ କଥା ଭାବେ ପଢ଼ା ସହିତ ସୋଉକି ପାଇଁ ବି ମ ହୁଁ କିଛି ସମୟ ଦେବା ଦରକାର୍।
ହ ହୁଁ ଆମକୁ ଖୁସି ଲାଗେ ଉ ଜୀବନକୁ ସନ୍ତୁଳିତ କରେ।
ହୁଁ ଭଲ କଥା ନିଜ ନିଜର ସଉକ ପୁରା କରିବା ବି ଭଲ ବହୁତ ଭଲ କଥା। କଥା। ଆମେ ନିଜ ନିଜର ସଉକ ପୁରା କଲେ ହିଁ ମାନେ ଆମ ମନକୁ ଶାନ୍ତି ମିଳେ।
ହଁ। ଆଉ ଆଜିର କଥାରୁ ମୁଁ ବହୁତ ଖୁ ଖୁସି। ଆଉ ବହୁତ କିଛି ବି ଶିଖିଲି।
ହଁ।
ଆଉ ଆଜିଠାରୁ ଆମ ନିଜ ସୋଉକ କୁ ଆହୁରି ସମୟ ଦେବା।
ହୁଁ। ଏଇ ଯୋଉ ଗରମ ହଉଛି ଟିକେ ଥଣ୍ଡା ଜିନିଷ ନହେଲେ ହୋଉନେଇଁ।
ହଁ ଏଇ ଗରମ ପାଇଁ ତ ଉଁ ଲେମ୍ବୁ ପାଣି ପିଇବା ନିହାତି ଦରକାର।
ହୁଁ। ଆଉ।
ତମ ଆଡେ କୋଉଠି ଭଲ ଲସି ମିଳେ?
ହଁ ଏଠି ଗୋଟେ ଦୋକାନ ଅଛି। ସେଇଠି ଭଲ ରାବିଡି ରସି ମିଳେ। ଆଉ। ତମେ କେବେ ଲସି ତମକୁ ବୋଧେ ଲସି ପିଇବାକୁ ଭଲ ଲାଗେ ନାଇଁ? ଲସି କେମିତି ତିଆରି କରାଯାଏ ତୁମେ ଜାଣିଛ?
ତମେ ଜାଣିଛ ଯଦି କଉନା।
ଓହୋ ଲସି ତ ଫାଷ୍ଟେ ଯୋଉ ଦହିରେ ତିଆରି କରାଯାଏ। ହ ବସା ଦହି କୁ ଯଉ ତମେ ଆଣିକି? ତା ଦେହରେ ବରଫ ପକେଇକି ଚିନି ପକେଇକି ଯୋଉ ତାକୁ ଭଲସେ ଗ୍ରାଇଣ୍ଡର କରିଦବ। ହ ହଁ ତାକୁ ଗ୍ରାଇଣ୍ଡର କରିସାରିଲା ପରେ ଗୋଟେ ଗ୍ଲାସ ରେ ଯଦି ତମ ପାଖରେ କିଛି ଚକୋଲେଟ ର ଜିନିଷ ଥିବ ତାକୁ ପକେଇ ଦେଇକି? ଆ ଏଇ ଯୋଉ ଦହିଟା ଆମେ ତିଆରି କରିଥିବା ସେଇଟା ଦେଇଦବା। ହଁ ସେଟା ଦେଇ ସାରିଲା ପରେ ତା ଦେହରେ ଯୋଉ ନଡ଼ିଆ କୋରା କାଜୁ କିସମିସ ଯୋଉ ଚେରି। ଆଉ ଛେନା ଯୋଉ ତିଆରି ହୁଏନି ନା ନାଲି କଲର ଛେନା। ସେଇ ଛେନା ଦେଇକି ଆଉ ଚକୋଲେଟ ବୋନ ଭିଟା ଏଗୁଡା ସବୁ ପକେଇକି ଆଉ। ତାକୁ ରାବିଡ ବି ମଧ୍ୟ ଦେଇକି ଲସି ତିଆରି କରିପାରିବ। ସେମିତି ହେଲେ ଲସି ଟା ବହୁତ ଟେଷ୍ଟି ଲାଗେ।
ହଁ ହଁ। ହଁ ପିଇଛିେ କିନ୍ତୁ ତ ତିଆରି କରିଵା। ଭଲସେ ଜାଣିନି ଆଉ। ଆଉ ଆଉ କଣ ପସନ୍ଦ ଥଣ୍ଡା ଜିନିଷ?
ଥଣ୍ଡା ଜିନିଷରେ ଯୋଉ ଆଇସ୍କ୍ରିମ୍ ମତେ ବହୁତ ପସନ୍ଦ।
କଉ ଫ୍ଲେବର ଭଲ ଲାଗେ?
ମତେ ଭାନିଲା ଫ୍ଲେର ଟା ବହୁତ ଭଲ ଲାଗା ଆଉ ତମକୁ?
ମୋତେ ଚକୋଲେଟ୍।
ହୁଁ ହୁଁ। ଆଉ ତମ ଘରେ ତମେ ତମ ମା କୁ କାମରେ ସାହାଯ୍ୟ କର ନା?
ହଁ।
ହଁ ମତେ ବି ସମୟ ମିଳିଲେ ମୁଁ ଘର ସଫା କରିଦିଏ ଏବଂ ଛୋଟ ଛୋଟ କାମରେ ମାଆଙ୍କୁ ସାହାଯ୍ୟ କରିଦିଏ।
ହଁ।
ହୁଁ ଯଦି ଘରେ କିଛି ଗୋଟେ କାମ କରିଦେଇଥିବୁ ମୋ ବାପା ବହୁତ ଖୁସି ହୁଅନ୍ତି।
ହଁ। ପାଠ ପଢିବା ସହିତ ବି ଘର କାମରେ ମାଙ୍କୁ ସାହାଯ୍ୟ କରିବା ନିହାତି ଦରକାର।
ହଁ। ଏମତି ଯୋଉ ସବୁ ବସି ଯୋଉ ଗରମ ଦିନେ ଛାତ ଉପରେ ସବୁ ପରିବାର ଲୋକ ବସି କଥାବାର୍ତ୍ତା କଲେ ବହୁତ ଖୁସି ଲାଗେ।
ଘର ପାଇଁ ବି ସମୟ ଦେବା ଦରକାର।
ହଁ। କିନ୍ତୁ ଆଜିକାଲି ଲୋକ ତ ସବୁ ମୋବାଇଲରେ ବ୍ୟସ୍ତ।
ସେମାନେ ଖାଲି ଟିକେ ସମୟ ପାଇଲେ କେମିତି ମୋବାଇଲ ଦେଖିବେ।
ହଁ। ଆଉ ଆଉ ଯେତେବେଳେ ସବୁ ଉୁଁ ଘର ଲୋକଙ୍କ ସାଙ୍ଗରେ ବୁଲିବାକୁ ଯାଆନ୍ତି ସେତେବେଳେ କିନ୍ତୁ ବହୁତ ମଜା ଲାଗେ।
ଫାମିଲି ସାଙ୍ଗରେ ଯୋଉ ଟାଇମ ଟା